ଲୋ କଣ କରୁଚ।
ମୁଁ ଏଇ ଶୋଇଚି ତୁ।
ଏଇ ବସିଚି ବାପା ଏଇନା ଆସିଲେ ବିଲରୁ। ଆଉ ଜର କମିଲା।
ନା ଜର କମିନି ସେମିତି ଅଛି ଜର ଥଣ୍ଡା।
ହୁଁ ହୁଁ ଆଉ କଣ ଖାଇ
ଖାଇଥିଲି ବରା ଗୁଗୁନି ଖାଇଥିଲି। ତୁ କଣ ଖାଇଥିଲୁ ସିଆଡେ ରୋଷେଇ କରୁଚନ୍ତି ମାଛ ଭାତ।
ଉଁ ହୁଁ ଆଉ ତୋ ବଡ଼ ଶାଶୁ।
ଏ ତାଙ୍କୁ ବି ଜର ସେ ସେଇଟି ବସିଚନ୍ତି ବାହାରେ।
ତୋ ଶଶୁର।
ମୋ ଶଶୁର ସେ ତାଙ୍କର ଯାଇଚନ୍ତି କୁଆଡେ ଗାଡି ନେଇକି କୁଆଡ଼େ ଯାଇଥିଲେ।
ଆଉ ତୁ କମ୍ପ୍ୟୁଟର କ୍ଲାସେ ଯାଉଚୁ ନା।
ହୁଁ।
ଆଉ ଯୋଉ ଫର୍ମ ପକେଇଥିଲୁ କଣ ହେଲା।
ଯଉ ଫର୍ମ ପକେଇ ଥିଲି ନା ସିଏ ଆସିନେଇ ଆସିବ। ଆ ଡେଟ ଏ ପର୍ଯ୍ୟନ୍ତ କାହାର ଆସିନି ଡେଟ ମାନେ ବାହାରିନି ଫାଷ୍ଟ ସିଲେକ୍ସନ। ଯୋଉମାନେ କେବଳ ପ୍ରାଇଭେଟରେ ଆଡମିସନ କରଛନ୍ତି ସେମାନେ କରିଦେଇଛନ୍ତି କିନ୍ତୁ ଆସିନି ଆଉ।
ଓ ହୋ।
ଚୁବୁଲି ଖୁସି ସେ ସ୍କୁଲ ନା।
ହଁ।
ଆଉ ଆଜି କଣ ଖାଇବା କଣ ରୋଷେଇ ଆମର।
ପୋଟଳ ଶୁଣୁ ପୋଟଳ ଭାଥିନୀ ପଖାଳ ଖାଇଲୁ। ତାପରେ ନୁଣି ଶୁଖୁଆ ଭାଜିଥିଲି ଆଉ ମା ସାର ଅଫିସି
ହଁ।
ଆଉ ପୁସୀ ଦେଇ କଣ କହିଲା। ହଁ ପୁଷି ଦେଇ କଣ କହିଲା।
ନା ଏମିତି କଥା ହେଲୁ ଦି ଜଣ କଇଲା କଣ କରୁଚୁ କୋଉଠି ତମ ଘର ଏମିତି ପଚାରିଲା।
ଅ ହଁ ଆଉ ଲିଜା।
ଲିଜା ଲିଜା କଥା ହେଲେ ସେମିତି ନର୍ମାଲ।
ହଁ ହଁ। ଏଥିରେ ଏଆଡେ ସିଆଡେ କିଛି କହିବୁନି ହେଲୋ।
ଯା ଯା ନା ତୁ ଆଉ କହନା।
ହଁ ଆଉ ନା ଲୋ ଏ ବା ଆଜି ଡେରିରେ ବିଲରୁ ଆସିନି?
ଓହୋ।
ହ ମୁଁ ଖାଇ ନଥିଲିନି ବସିଥିଲି ବାପା ଆସିଲେ ଯାଇକି ଡ଼ାଙ୍ଗି ମୁଁ କିନ୍ତୁ ଭାଇ ଖାଇନି ରାଗିକି ଭାରି ଭୋକ କରଛି ତାେଲେ ଦି ତିନି ଥର ଆସିକି ହେଲାଣି ତା ଏଁ କେତବେଳେ ଦାଦା ଅସିବ କେଜାଣି?
ଟାଙ୍ଗି ବୋଉ ର ତୋର କଣ ମିଶିକି ଖାଉଛ କି?
ହଁ। ଭାଇ ମୁଁ ଖାଇବୁ। ଏଇ ଖାଇକି ଆସି ଭାତ ଦିଟା ବସେଇଥିନି ଗାଳିଲି ଆଉ ହୁଁ ରସୁଣ ନଥିଲା ତାଙ୍କ ଘରୁ ଦିଟା ଆଣିକି ଦେଲି। ତାର ମସଲା ବାଟିକି ରାନ୍ଧିବ ସାନ?
ହଁ।
ଆଉ ସି ସିଏ ନାଇଁ ଯାଇଁକି ଆଙ୍କ ହରେ ଲତା ହରେ। ହେଲା ଆଉ ତମେ ଡାକ୍ତରଖାନା ଯାଇନଥିଲ?
ତା ମେଡିକାଲ ଯାଇନୁ ମୋର ଯଦି କମିଯିବ ଭଲ କଥା ଯଦି ନ କମିବ ତାହେଲେ ମେଡିକାଲ ଯିବି ଆଉ
ମେଡ଼ିସିନ୍ ଖାଉଛ ନା?
ହଁ ମେଡିସିନ ଆଣିକି ଦେଇଛନ୍ତି ଖାଇଛି?
ହୁଁ। ଆଉ ଆଉ କଣ କହ?
ଆଉ କଣ କରିବି ଏତି ଶୋଇଛି ଦେହଟା ଭଲ ଲାଗୁନି।
ନା ଚୁଗୁଲିଆ ହେଇ ସ୍କୁଲ କୁ ଯାଇଛି। ଏଇ ସକାଳୁ ଚିକେନ ଥିଲା ସେୟାକୁ ତାର ଖାଇଦେଇକି ଗଲା ଏଆଡ଼େ ଶୁ ମୁଁ କହିଲି ସ୍କୁଲ ରେ ଖାଇଦବୁ ଆଜି ତ ମାଛ ହଉଛି ସ୍କୁଲରେ ଖାଇଦବୁ ହେଠୁ ଦଶ ଟଙ୍କା ପଇସା ନେଇକି ଗଲା।
ତାର ଖାଲି ସବୁବେଳେ ଦେ ପଇସା। କାଲି ଯାଇଥିଲା ମୁସ୍କୁଲି ଦେଇ ମୁସ୍କୁଲ ଅପା ହରକୁ
ହଁ।
ଆଣିଥିଲା ଆଁ ଏଇ ବାପା ପରିବା ପତ୍ର ସବୁ ନେଇକି ଯାଇଥିଲେ।
ହ
ଆଉ ହେଇ ମ ଆଣିଥିଲା ପଚାଶ ଟଙ୍କା ନଠୁଆ ଏବେ କଣ ତାକୁ ଖାଇଦେଲା।
ହୁଁ ଉଁ
ଖାଇ ଦେଇକି ଫେର ସକାଳୁ ନଗେଇଛି ଦେ ଦଶ କହିଲା ମୁଁ କଣ ଖାଇବି? ମୁଁ ତୁ କଣ ଖାଇବୁ ତୁ ବିସ୍କୁଟ ଖାଉନୁ
ହୁଁ।
କହିଲା ନା ମୁଁ ଖାଇ ବିନି ମୁଁ କହିଲି ଆଉ? କହିଲା ନା। ହେଠୁ ତାର କଣ ଗଲା ଏ କ୍ଷୀର ଆଉ କଣ ହେଠା ଆଣିଛି କି ପାଉଡର ଗୋଟେ କପଲେନ ମ ତା ଗୋଳେଇକି ପିଇଦେଲା। ପିଇଦେଇକି ପିଇଦେଇକି ହେଠୁଁ ସ୍କୁଲ ଗଲା। ମୁଁ କଣ କଲି ଯାଇକି ମାନେ ଆଉ ମାଛ ହେଠୁ ଅଧା ଭାତିନି ଫେରେ ଯାଇକି ସବୁ ଯାକ ଭାଜିଲି। ଭାଜିକି ଆସିକି ବସିଥିଲି।
କ ଅଁ
ଆଉ କଣ କାମ ଏଇ ସକାଳୁ ତାର ମ ସିଏ ଉଠିଲା ତାର ଗାଧେଇଲା ଠାକୁର ପୂଜା କଲା ସାନ
ହୁଁ କହ?
ରୋଷେଇବାସ କରିବି ଆଉ କଣ କାମ। ହ୍ୟାଲୋ
ଆଉ ସାହେବା ଦିଦି ହେରିକା ଅଛନ୍ତି ନା ପଳେଇଲେଣି?
ହଁ ଲୋ ସାହେବା ଅଛି ସିଏ ଆଉ କୁଆଡ଼େ ଯିବ କି ତା ପଢ଼ା ସଇଲା।
କଣ କରିବେ ଚାକିରି?
ଏଇ ଇଣ୍ଟରଭି୍ୟୁ କ ଦବ ଫର୍ମ ସବୁ ପକଉଛନ୍ତି। ଜଅ ଫର୍ମ ପକଉଛନ୍ତି କୋଉଠି ଇଣ୍ଟରଭ୍ୟୁ ଦବ ହେଲେ ରହିବୁ। ଆଉ କଣ କହ?
ଏ ବସିଚି ଆଉ ଯୋଉ ତୁ ଟିଲୁଆପା
ସିଏ ବିିଲେରେ।
ମା କଣ କରୁଛି?
ମା ଏଇ ପଦାରେ ବଇଛି। ଯେଜ ସେ ଘରେ ଶୋଇଛି।
ଜେଜ ଦେହ ଭଲ ଅଛି ନା?
ହଁ। ଆଉ ତୋ ବଡ଼ ଶାଶୁ ତ ତ ଫୋନ କରୁଚି ନା ତତେ?
ହଁ ଫୋନ୍ କରୁଛନ୍ତି ବେଳେ ବେଳେ।
ଓହୋ ସେଦିନ ମୋ ପାଖକୁ ଫୋନ କରିଥିଲେ ଆମେ କଥା ହେଲୁ।
କଣ କହିଲେ?
କଣ କହିବେ ତୋରି କଥା କହୁଥିଲେ।
କଣ?
କହିଲେ ଏଇ ଛୁଆ ଟା ଆଉ ପଢ଼ିବନି କଣ କରିବ? ଏମତି ସବୁ କହିଲେ। ଆଉ ଆଉ ତୋ ଚି ବୋଉ ହେରିକା କଣ କହୁଛନ୍ତି?
ସେ କାଇ ସେକିଛି କୁହନ୍ତିନି ତ ମତେ।
ପଢ଼ିବା କଥା କିଛି କହୁନାହାନ୍ତି।
ସେ ସିଏ କହୁଛନ୍ତି ତୁ ପଢ ସମସ୍ତେ ଚାହୁଁଛନ୍ତି ମୁଁ ପଢେ ଏଥରେ କିଏ ବି ମନା କରୁନାହାନ୍ତି। ସମସ୍ତଙ୍କ ଇଚ୍ଛା କି ସେପ ମୁ
ଫରମ ପକେଇଥିଲୁ ଆସିନି?
ଫର୍ମ ତ କାହାର ଆସିନି ଫର୍ମ ଡେଟ ଗୋଟେ ଥାଏ ଜାଣିଛୁ ଏଟା ଆମେ ଗମେଣ୍ଟରେ ପକେଇ ଛୁ କଣ ମୁଁ ପ୍ରାଇଭେଟ ରେ ପକେଇଛି?
ଉଁ ହୁଁ
ଗ ଗମେଣ୍ଟଟା ଯେତେବେଳେ ଆସିବ ନା ଆଉ। ବହି ଦେଖୁଛୁ ପଞ୍ଚମ ଶ୍ରେଣୀ ଛୁଆଙ୍କର ବହି ସବୁ ଇଏ ହେଇଯାଇଛି। ଭୁଲ ଭାଲ ଦେଇଛି ଆଉ ଗମେଣ୍ଟ ପକେଇବନା ଗମେଣ୍ଟ ଆଉ କେତେ କାମ କରିବ। ସେ ବହି ସଂଶୋଧନ କରିବ ତାପରେ ଆମ ଫର୍ମ ପଡିବ।
ହୁଁ
ଆଜ୍ଞା
ହେଇ ନା ହ୍ୟାଲୋ
ହ୍ୟାଲୋ
ହଁ
ଆଉ କଣ କହ?
ଆଉ କଁ କହିମି ମୁଁ କହିନି ଯାଏ ଟିକେ ଖିଆ ହେଇନି ଶାଇନି ମୁଁ କହିନି ଯାଏ ଟିକେ ଶୋଇମି।
ଉଁ ଏ ହଁ ବି
ଆ ସମୁଦୁଣୀଙ୍କ ଦେହ ଭଲ ଅଛି ନା?
ହଁ ସମୁଦୁଣୀଙ୍କ ଦେହ ଭଲ ଅଛି।
ଆ ଆଉ ବଡ ସମୁଦୁଣୀ।
ହୁଁ ଆଜ୍ଞା।
ଆଉ ବଡ ସମୁଦୁଣୀ କୁଆଡେ ଯାଇଚନ୍ତି?
ତାଙ୍କୁ ବି ଜର ସିଏ କୋଉଠି ପଡିଚନ୍ତି।
ତୋ ଜେଜେ ଶଶୁର ତୋ ଜେଜେ ଶା
ଜେଜେ ଶଶୁର ସିଏ ଆଜି ସେ ଯାଇଥିଲେ ଟିକେ ବ୍ୟାଙ୍କରେ କାମ ଥିଲା ଆସ ତିଲେ ଆସିକି
ଅଁ ଅଁ ହଁ।
ଆଉ ତୁ ଆସିବୁ ନହେଲେ ଆଉ ଗୁଁ ଏଠିକିି ଗୁଗୁଲି ଚୁଗୁଲି ଜନ୍ମଦିନରେ।
ଦେଖିଆ ମୋ ଦେହ ଭଲ ନାହିଁ ଯିତି ସେତେବେଳୁ କଲେଜ୍ ଖୋଲା ହେଇଯାଇଥିବ କି କଁ ହେଇଥିବ ଦେ ଖିଆ ଦେଖିକି ଯିବି ଆଉ ହୁଁ।
ଦି ଜଣ ଆଙ୍କ ଆସିବ।
ହୁଁ।
ଆଉ ତୋ ନଣନ୍ଦ ଟେରି କୁଆଡେ ଯାଇଚି?
ମୁଁ ଜାଣନି ତାର କୁଆଡେ ଯାଇଚି ତାର କୋଉଠି ବସିଚି ବୋଧେ।
ଓହୋ। ତାକୁ କଁ ଜର ଆଇଲେଇଁ?
ନା ତାଙ୍କୁ ଜର ନୁହଁ ସିଏ ସେମତି କୋଉଠି ବସିଛନ୍ତି। ଆମ ଘରେ ଜର ମ ତେ ଚୁଇଁନକୁ ମମିଙ୍କୁ ମାମାଙ୍କୁ ତୋ କେକେଙ୍କୁ।
ସମତିିଙ୍କି ଆଁ।
ହଁ।
ଆଉ ଗୋଟେ ବୋଲର କରିକି ସମେତେ ମେଡିକାଲ୍ ପଳା।
ସେଇଆ କରିବୁ ଆଉ କଁ କରିବୁ। ଆଉ ଆଉ ତୁ ତାହେଲେ ଖାଇ ପିଇ ସାରିଚୁ ନା।
ହଁ ଖାଇକି ହେଇବା ଆସିନି ଟିକେ ଶୋଇବାକୁ ଉଁ ଦେଖିଆ ଟିକେ ତୋ ସାଙ୍ଗେରେ କ ଥା ହେଇଯାଏଁ।
ଓହୋ।
ଏଇଁ ସୁମି ଦେଇ ଡାକିଥିଲେ ଯାଇଥିଲି ତାଙ୍କ ଘରୁକୁ। ଆଣିଲ ନା।
ହଁ।
ଏଁ ଯାଇଥିନି। ହେ ତାର ଗୋଟେ ବାହାଘର କାଲି କପିଳେଶ୍ୱର ପାଖକୁ ଯାଇଥିଲି ଦେଖିଆକୁ।
ହଁ।
ଆଉ ଉଁ ସୁମି ମନୁକୁ ଜମା ଯାଉନି। ତା ବୋଉ ବାବାର ଜିଦି ସେଇଠି କରିମୁ।
ହୁଁ।
ଆଉ ସୁମିତାଙ୍କ ଘରେ ପାଟି ମୁୁଣ୍ଡ କରୁଛି। ସେଇଆକୁ ତା ବୋଉ ଫୋନ୍ କରିଥିଲା। ଆଉ ମୁଁ ଯାଇ ମୁଁ ଗନି ତାକୁ ବୁଝେଇଲି।
ଏ ଜମା ବୁଝୁନାଇଁ କହୁଛି ସେଠି ମୁଁ ବାହା ହେବିନି।
ହୋଉ।
ଓ କହିଲା ଜମା ସେ ବୁଢୀ ଦେଖିବାକୁ ଆସିଥିଲା କାଡେ। ତା ଶାଶୁ ମା।
ହାଁ କଣ? ହ୍ୟାଲୋ। ହ୍ୟାଲୋ।